ହଁ, ଜୟ ଜଗନ୍ନାଥ। ଆଉ କଣ କରୁଥିଲୁ?
ଖାାଉଥିଲି। ତୁ ଖାଇସାଇ ଲୁଣ?
ହଁ କ ହ ଆଉ? ଖାଇସାଇଲିଣି। ଭାତ ଡାଲି। ମାଛ ତରକାରୀ ଆଜି ମାଛ ହେଇଥିଲା। ମାଛ ତରକାରୀକୁ ଗରମ ଭାତ ଖାଇଥିଲୁ ଆଉ।
ମାଛ ଦରକାର ନା ତେଲ ପକେଇଥିଲୁ?
ହଁ।
ମାଛ ତରକାରୀ କଅନ୍ତି କରିଥିଲୁ ମାଛ ତରକାରୀ କେମିତି କରିଥିଲୁ?
ମାଛକୁ ପ୍ରଥମେ ଲୁଣ ହଲ ଗୋଳଇକି ଛାଣିଥିଲି ତାପରେ ସୋରଷ ମସଲା ଦେଇକି ତରକାରୀ କରିଥିଲି ଆଉ।
ପ ଡିଟେଲ ସେଟା କହ ପୁରା କହ।
ମାଛକୁ ଗୋଳେଇ ଦେଇକି ଲୁଣ ହେଲା। ହଦ ଦେଇ ମାଛକୁ ଲୁଣ ହଳଦୀ ଦେଇି ଗୋଳା ହେଇଥିଲା। ଗୋଳେଇକି ତାପରେ ତେଲରେ ଛଣା ହେଇଥିଲା ଛଣା ହେଇକି ମସ ମସଲା ଫସଲା ଦିଏକି ତରକାରୀ କରାହେଇଥିଲା ଆଉ। ଆଉ?
ତକାରରେ ଲୁଣ ପକେଇଥିଲୁ ଆ?
ହଁ ଲୁଣ ପକେଇଥିଲି।
ନାଇ ଅ ୟେ ଅରୁଆ ଭାତ।
ଉଷୁନା ଭାତ କରାହେଇଥିଲା।
ତ ସମୟ ତ କେତେ?
ମାଣ ଚାଉଳ ପଡିଥିଲା।
ପାଣି ଚାଉଳ କେତେଟା ଚାଉଳ?
ମାଣି ଚାଉଳରେ କଣ କେତେଟା ଚାଉଳ ମାଣି ଚାଉଳ ତ ମାଣି ଚାଉଳ ଆଉ ମାଣି ଚାଉଳରେ କଣ କେତେଟା ଚାଉଳ?
ହଁ ଆଉ ତୁମେ କଣ କହିଥିଲ?
ହଁ ହୋଟେଲ ରୁ ମଗେଇଥିଲୁ ନା ଘରେ ରୋଷେଇ ହେଇଥିଲା।
ହୁଁ ହୁଁ। ହୁଁ ହୁଁ।
ହାଲୋ।